ହଁ ପ୍ରଣାମ୍।
କଣ କରୁଥିଲେ?
ହେଇ ଏଠି ବସିଥିଲି ଆଉ ।
ଆଉ ସବୁ ମୁଁ ବି ଏବେ ଟିକେ ଘର କାମ ସାରିକି ଆସିକି ବସିଥିଲି ଆଉ ଆପଣ ଙ୍କ କଲ୍ ଟିକେ ଆସିଥିଲା ତ ମୁଁ କହିଲି ଟିକେ ବାନ୍ଧବିଙ୍କ ସହ କଥାବାର୍ତ୍ତା ଟିକେ ହେଇଯିବା ।
ଆଛା ।
କଣ ଖିଆପିଆ କରିଥିଲେ?
ହଁ ଏଇ ତ ଆଜି ତ ମା ଲକ୍ଷ୍ମୀଙ୍କ ବାର ଗୁରୁବାର। ଅରୁଆ-ଅରୁଆ ଭାତ ଆମର ଯୋଉ ଦେଶୀ ମୁଗ ଡାଲି
ଆଜ୍ଞା।
ଆଉ ଆଳୁ, ବାଇଗଣ ଭଜା। ଆଉ ବଢି ଚୂୁରା, ଆ ଆପଣ କଣ ରୋଷେଇ କରିଥିଲେ?
ହଁ ଆଜି ଆପଣ ତ କିନ୍ତୁ ବଢିଆ ଖାଇବା ଖାଇଛନ୍ତି ଆଉ। ଆମର ଆଜି ବି ହେଇଥିଲା ଭେଣ୍ଡି ଆଳୁ-ଆମ୍ବୁଲ ଆମର ତରକାରୀ କରିଥି ଆଉ ପୋଟଳ ତାକୁ ମସଲା ଦିଆ ହେଇକି ଭଜା ହେଇଥିଲା ଯେହେତୁ ଗୁରୁବାରେ ରେ। ଭଜା ହେଇଥିଲା ଆଉ ଏଇ ପୁଣି ଖାଇବା ଆଉ। ଆପଣଙ୍କ ଖାଇବା ଟା କିନ୍ତୁ ଅତି ସୁନ୍ଦର ଖାଇବା ଟିଏ। ମାନେ ବହୁତ ଆତ୍ମା ତୃପ୍ତି ଖାଇବା।
ହଁ ଆତ୍ମା ତୃପ୍ତି ଖାଇବା ଆଉ ନିରାମିଷ ଖାଇବା ତ ଆତ୍ମା ତୃପ୍ତି ଖାଇବା ଡାଲି ଟିକେ ଆମର ଦେଶ ଦେଶୀ ଖାଦ୍ୟ ଭାତ ଟିକେ ଡାଲି ଟିକେ ଯାହାକି ଆମର ଯୋଉ ଆମର ଯେତେ କିଣା ଡାଲି ବଜାର ମିଳୁ କିନ୍ତୁ ଆମର ଯୋଉ ଯୋଉଟା କି ଆମ ବିଲ ବାଡିରେ ଆମର ଚାଷ କରାଯାଉ ଯୋଉ ମୁଗ ଡାଲି ସେ ଡାଲିର ବାସ୍ନା ଏଇ ଯୋଉ ବ-ମେଘ ଦିନ ଏଇ ଯୋଉ, ଝରି ମେଘ ଲାଗିଚି। ପାଗ ଯୋଉ ମେ ଘୁଆକୁ ସେଇ ଯୋଉ ଡାଲି, ଡାଲିକି ଆଉ ଯୋଉ ହୁଁ, ଉଷୁମ ଉଷୁମ ଭଜା ବାଇଗଣ ଆଳୁ ଭଜା। ତା ଆଗରେ ଆଉ ଏ ମସଲା ଜିରା ଇଏ ଏଇ ଯୋଉ
ପିଆଜ ମସଲା ଏସ ଫିକା ଆର କିଛି ସ୍ଵାଦ ବି ନାହିଁ। ମାନେ ଏସ ଇଏ ପାଟି କୁ କେତେ ସୁଆଦ।
ହଁ, ହଁ ନିହାତି। ସେ ଦେଶୀ ଡାଲିର ବାସ୍ନା ଆମ ଏଇ କିଣା ଡାଲିରେ ତ ମିଳିବନି।
କି ଆମେ ତ ଜନ୍ମରୁ ସେଇ ଧୂଳି ମାଟିରେ ବଢିକି ସେଇ ଭାତ ଡାଲିରେ ବଡ ହେଇଚେ।
ଆଜ୍ଞା।
ଖା ପିଆଜରେ ଆମ ଜୀବନ ଗଢା ହେଇଛି ।ଆଜି କାଲିକା ପିଲା ସିନା ତାଙ୍କର ଭଲ ମନ୍ଧ ଖାଇବାକୁ ଦେଖୁଛନ୍ତି, ଦୋକାନ ବଜାର ଯାଉଚନ୍ତି। ଅ, ନେ ଆମର ଜଳଖିଆ ଚୁଡ଼ା ମୁଢି ରେ ଆମେ ଶାନ୍ତି। ସେ ଯୋଉ ସୁନ୍ଦର ଖାଇବା। ମାନେ ହଁ, ଶରୀରର ରୋଗ ମୁକ୍ତ
ଆଜ୍ଞା।
ଆଉ ଏଇ ଯୋଉ ଖାଇବା ସବୁ ବାହାର ଖାଇବା ଯୋଉ କଣ ସବୁ ଏ ଯୋଉ କିଣା ମିିଣା ଜିନିଷ ସବୁ ଖାଇକି। ଖାଲି ରୋଗ କୁ ବାହାର କରୁଚନ୍ତି।
ହଁ ବିଭିନ୍ନ ପ୍ରକାର ଆଗେ ଯେଉଁ ସବୁ ରୋଗ ନଥିଲା। ନାଁ ଶୁଣିବାକୁ ପାଉ ନଥିଲେ, ଏବେ ଥର ଆପଣ ନାଁ ଏବେ ଶୁଣିବେ ଯାହାକି
ଶୁଣନ୍ତୁ ଆପଣ ଦେଖୁନାହାନ୍ତି, ଆପଣ ତ ନିଶ୍ଚିନ୍ତ ଗୋଟେ ତ ମୋର ବାନ୍ଧବୀ। ଆପଣ ଗୋଟେ ଦେଖନ୍ତୁ ଆଗ କାଳେ ଆମେ ଶିଳରେ ଆମର ଏ ଝେ ଲଙ୍କା, ସୋରିଷ, ଧଣିଆ ବାଟ ଏତିକିରେ ମୋ ବୋଉ ତରକାରୀ କରେ। ଏଇ ଏଇ ବାରି ଘର କଖାରୁଡଙ୍କ, ନାଉଡଙ୍କ, ଖଡା ମୂଳ। ତରକାରୀ କିଛି ପଡିିନଥିବ, ପଚାଶେ ଗ୍ରାମ ର ସୋରିଷ ତେଲରେ ଆମର ଆଠ ଦିନ ରୋଷ ଷେଇ ହଉଥିଲା।
ହଁ, ହଁ ଯାହା କହିଲେ ଏଇଟା ଆମର ବି ହେଇଚି। ଆମେ ବି ସେ ଖାଇବା ଖାଇଚୁ। ସେ ଏ କୁହନ୍ତିନି ସେ ଡାଲି ଟିକେ ମୋ ବୋଉ କରଚୁଲି ଥୋଇକିନି। ଚୁଲି ଭିତରେ ଟିକେ ପକେଇକିନି ଫୁଟେଇ ଦଉଥିଲେ ସେ ମସୁର ଡାଲିର ସ୍ଵାଦ ଏବେକା ମସୁର ଡାଲିରେ ନାହିଁ।
ଏବେ ବା ସବୁ ଯେମିତି ମଣିଷଙ୍କୁ ରୋ ରୋଗକୁ ଖାଇଦେଲା ମଣିଷଙ୍କ ଆୟୁଷ ଆଗ ଗୋଟା ମାନେ ଥିଲା ଯେ ମଣିଷ ଅଶୀ ବର୍ ଷ ପରେ ମରୁଥିଲେ। ଶହେ ବର୍ଷ ପାଇ ଯାଉଥିଲା। ଏବେ ମାନେ ଗୋଟେ ମରିବାର ନିର୍ଦ୍ଦିଷ୍ ଟ ବୟସ ଥିଲା। ଏବେ ଆପଣ ଦେଖୁନାହାନ୍ତି ଆଉ ସେମିତି କିଛି ନାହିଁ। ଯିଏ ଯୋଉ ଗୋଟେ ଛୁଆଟି ବି ମରେ। ଇଏ କରୁଚି। କଣ ମଲା ନା ନା କଣ ହୁତଘାତ ହେଇଗଲା। କଣ ମଲା ନା ନା ନା ଯୋଉ ଆମର ମେଦବହୁଳତା ହେଇଗଲା।
ଆଜ୍ଞା ନିହାତି ଏଇଟା ଆମର ଅସାବଧାନ ତା ଯୋଗୁ। ଆମର ବେପରୁଆ ପାଇଁ ଏସବୁ ନିହା ତି ଘଟୁଚି ଆମେ ବି କିଛି କିଛି ମାତ୍ରାରେ ଏ ସବୁ ପାଇଁ ଦାଇ କାରଣ ଆମେ ଏତେ ଚାକ ସୁବିଧା ଖୋଜୁଚେ। ହଁ।
ଆମେ ବା ପହୁଥୁ ଦାଇ। ଆମେ ଯେତେଳେ ଦେଖ ଆମେ ଯେତେଳେ ଗୋଟେ ଲୁଗା ପ ଟାକୁ କାଚୁଥିଲେ ବସିକି। ଆମର ସ ଶରୀର ଦେହଟା ଆମର ହଲୁ ଥିଲା, ଯୋଉଟା କି ଆମର ନି ତ୍ୟ ବ୍ୟାୟାମ ହଉଥିଲା।
ଆଜ୍ଞା।
ଯୋଉଟା କି ଏବେ ବଇଦ ମାନେ କହୁଛନ୍ତି, ତମେ ଯୋଗ କର ସଖାଳୁ। ସେତେବେଳେ କଣ ସଖାଳ ସୂର୍ଯ୍ୟ ଉଉଁ ନଥିଲେ, ମଣିଷଙ୍କ ନିଦ ଭାଙ୍ଗି ଯାଉଥିଲା। ଏବେ ଦେଖ ଖ, ପ୍ରାୟତଃ ଘର ମାନେ ସବୁ ଘର ତ ନୁହଁ, କହିବାଟା ଆମର ଭୁଲ। ଆମେ କେହି, ହଁ କିଛି କିଛି କିଛି ଘର, ଆଠଟାବେଳେ ଶେଯରୁ ଉଠୁଛନ୍ତି। ସଖାଳର ସୂର୍ଯ୍ୟ ଆମ ଦେହରେ ପଡ଼ୁନାହିଁ।
ନାଁ।
ପିଲାମାନେ ଆଉ ଭଲ ପାଉନାହାଁନ୍ତି ବାହାରେ ବୁଲିବା ପାଇଁ। ସବୁବେଳେ ଘର ଭିତରେ ଚପଲ ଲଗେଇକି କାରବାର କଲେ। କିନ୍ତୁ ଆମର ଦାଦା ବାପା ବାପା ମାନେ କ୍ଷେତ, ବାଡି, ବିଲୁକୁ ଯାଉଥିଲେ, ଖାଲି ଗୋଡରେ, କାଦୁଅ ପଙ୍କରେ ଗୋଳେଇ ହଉଥିଲେ। ତାଙ୍କ ଦିହରେ କାଛୁ କୁଣ୍ଡିଆ ହଉ ନଥିଲା।
ନା।
ହେନା
କିନ୍ତୁ ଏବେ ଯୋଉ ଆଧୁନିକ ଚାକ ଶଯ୍ୟା ଭିତେରେ, ବିଭିନ୍ନ କାଛୁ କୁଣ୍ଡିଆ କୁହନ୍ତୁ, ବିଭିନ୍ନ ମାନେ ଚମ ଜାତୀୟ ରୋଗରେ ଏବେ ପୀଡିତ। ଯାହାକୁ ବି ଦେଖିବ କିଛି କିଛି ରୋଗ। ଆଜ୍ଞା।
ହଁ ଟିକେ ଆମେ ଶୁଣିଲେ
ହଁ। କାରଣ ଆମେ ବି ପିଲାବି ପିଲାବେଳେ, ଆମେ ବି ସେଇ ଗ ଆମେ ବି ସେଇ ମାନେ ରା ରାସ୍ତା ଦେଇ ଗତି କରି ଆସିଚେ। ଆଜ୍ଞା। ମୁଁ କହିଲି ଆମେ ବି ପିଲାବେଳେ ସେଇ ସବୁ ରାସ୍ତା ଦେଇ ଗତି କରି ଆସିଚେ, ସେଇ ଧୂଳି ମାଟିରେ ଖେଳିଛେ। ସେପରି ଖାଇବେ, ଖାଇଚେ
ହଁ। ସେଇ ତ ମୁଁ ବା କହୁଛି, ଆମ ଘରେ ଜାଣିଥିବେ ଯୋଉ ମଦରଙ୍ଗା ଶାଗ
ଆଜ୍ଞା।
ଆମର ଟିକେ ବାପା ଟିକେ ଆମେ ଟିକେ ମଧ୍ୟବିତ୍ତ ପରିବାର ଲୋକ, ବାପା ଏଇ କୋଉଠି କାର କାମ କରିବାକୁ ଗଲେ, ଆମେ ଖାଉ।
ଆଜ୍ଞା ଆଜ୍ଞା।
ମୋ ବୋଉ କଣ କରେ ନା, ଡେଲି ଆମ ବିଲରୁ ଘର ପଛପଟେ ଗୋଟେ ବିଲ ଅଛି ବିଲରୁ ତୋଳି ଆଣିବ ମଦରଙ୍ଗା ଶାଗ, ତା ଦେହରେ ଇଆଡେ ଲଙ୍କା, ସୋରିଷ ଶିଳରେ ବାଟି ଦେଇକି, ବାଟଣ ସେ ଶାଗକୁ ଗୋଳେଇକିରି, ତେଲ ଯୋଉ କଦଳୀ ପତ୍ର ତ କଦଳୀ ପତ୍ରରେ ଗୁଡେଇକି, କଦଳୀ ପାଟୁଙ୍ଗା ବାନ୍ଧିକି, ଚୁଲି ପାଉଁଶ ଧିଏରେ ପୋତି ଦବ, ସେ ପୋଡିଯିବ। ତାକୁ ବାହାର କରି ଚକଡି ଦବ, ସୋରିଷ ତେଲ ଟିକେ ପକେଇଦବ ଏତିକି ଏତିକି ଗୁଳେଇ ଗୁଳେଇ ଦେଇଦବ, ଆମେ ଚାରି ଜଣ ଭାଇ ଭଉଣୀ କଂସେ ନେଖା ପଖାଳ ଖାଇଦଉ।
ହଁ।
ନା ଥଣ୍ଡା, ନା ଜ୍ଵର, ନା କିଛି, ସେଥିରେ ନଥିଲା।
ନା।
ଏବେ ଏବେ ଦେଖୁନାହାଁନ୍ତି କଣ ହଉଛି?
ନିହାତି। ଲୋକ ଆ ପଖାଳ କଣ ଜାଣୁଛନ୍ତି?
ଜାଣ ପଖାଳ, ପଖାଳ ବା ଖାଇଲେ ସମସ୍ତେ କହୁଛନ୍ତି ମୁଁ ମୋଟା ହେବାର କାରଣ ମୋର ପଖାଳ। ପଖାଳ ନୁହଁ, ଆମେ ଯୋଉ ମୂର୍ଖ ପାଲଟି ଗଲେ, ଶିକ୍ଷାର କମି ହେଇଗଲା। ମାନେ ଲୋ ଲୋକ କଣ କଲେ ନା, ସାର ମସଲା ଉପରେ ନିର୍ଭର କଲେ।
ହଁ ନିହାତି ସବୁ ଜିନିଷରେ ଏବେ ତ ରାସାୟନିକ ସାର ପଡିଲା ନା। ହେ, ନ ହେଲେ ଚାଷକୁ ବାସ୍
ସେଗୁଡା ସବୁ ଭୁଲିଗଲେ।
ଆଉ ଜୈବିକ ସାର ଆଉ କିଛି
ନାହିଁ। ଆଉ ରୋଗ ତମରି ରହିବ, ହୁଁ। ଶିକ୍ଷା ଆମେ ସରକାରୀ ସ୍କୁଲକୁୁ ଛାଡିଦେଲେ, ପ୍ରାଇଭେଟ ସ୍କୁଲକୁ ମାଡି ବସିଲେ।
ଆଜ୍ଞା।
ଇଂଲିଶ ମିଡିୟମକୁୁ ଧରି ପକେଇଲେ।
ହଁ।
ଭାଷା ଓଡିଆକୁ ଆମେ ଭୁଲି ଗଲେ।
ନିହାତି।
ଆମେ କହୁଛେ ଉ ଶୁଣନ୍ତୁ ଆମେ କହୁଛେ ଦେଶ ବଦଳେଇଛି, ଦୁନିଆ ବଦଳେଇଛି, ଦୁନିଆ ଦେଶ ସବୁ ସେଇଠି ଅଛି ଆମେ, ଆମେ କ୍ୟାଲେଣ୍ଡର ଭଳି ବଦଳି ଯାଉଛେ।
ଆମେ ବଦଳି ଯାଉଛେ, ଆମେ ଅନ୍ୟକୁ ସବୁବେଳେ ଅନୁସରଣ କରୁଛେ।
ଅନୁସରଣ ନିଜ ଦ୍ଵାରା କିଛି କରୁନେ, ମାନେ ଏତେ ସୁସ୍ ତିକ ମାନେ ଏତେ ଆମେ ଅଳସୁଆ ପାଲଟି ଗଲେଣି। ଆମକୁ ଏମିତି ଇଚ୍ଛା ହଉଛି କୌଣସି କେହି ଖାଦ୍ୟ ଆମ ଦୁଆର ମୁହଁରେ ଆସି ପଇସା ଦେଇ ଦିଅନ୍ତା କି? ସେଣିକି ସେ ଖାଦ୍ୟ ବଦଳରେ ବିଷ ଦଉ, ଆମେ ଖୁସିରେ ତାକୁ ପାନ କରିଯିବା।
ଆଜ୍ଞା।
ସତ ନା ନାଇକ
ହଁ, ହଁ, ଏଇଟା ତ ପୁରା ସ ତ ଆପଣ ମାନେ ଶହେ ପ୍ରତିଶତ କହୁଛନ୍ତି ଯୋଉଟା ସତ କଥା।
ଏଇ ଆକୁ ଆକୁ କେହି ମାନେ ପ୍ରତିବାଦ କରୁନାହାନ୍ତି। କେହି ପ୍ରତିବାଦ କରୁନାହାନ୍ତି, ସମସ୍ତେ ଯଦି ଘରେ ଘରେ କାହିଁକି- ମୁଁ ମୁଁ ଆମ ମୋର ମୁଁ ୱାସିଂ ମେସିନ ଯୋଉ ସଫା ବା ମେସିନ ଯୋଉଟା କହୁ ତାକୁ ଆମେ କାରବାର କରିବାନି, ଆମେ ନିଜେ ସେତେବେଳେ ଯୋଉ ସୋଢା, ମୋ ମା କହେ ସୋଢା, ସେଇ ସର୍ପକୁ ପାଣି ଗୋଳେଇ ଭେଦେଇ ରଖି ତାକୁ କାଚିଲା ଦ୍ଵାରା, କେତେ ଶରୀର ଟା ଆମର ହଲଚଲ ହୁଏ। ଆମ ଶରୀର ହଲଚଲ ହେବା ଦ୍ୱାରା ଖାଦ୍ୟ ଖାଦ୍ୟ ହଜମ ଅଛିନା, ଆମର କୋଉଠି ଖାଦ୍ୟ ହଜମ ଆମ ପେଟ ହିଁ ବାହାରିବା କଥା, ବାହାରିବ, ଆମେ ନିହାତି ଆମ ଶରୀର ଖରାପ ପଡିବ, ସବୁ ପାଇଁ ଆମେ ହିଁ ଦାୟୀ।
ଆଜ୍ଞା। ଆମେ ବି କୋଉଠି ନା କୋଉଠି ଙ୍କ ଆସମ ଆମେ ତ ମୁଁ କହିଲି ନା ସେ ଥିଲା କି, ଆମେ ବି କୋଉଠି ନା କୋଉଠି ଆମେ ନିଜେ ନିଜେ ହିଁ ଗୋଟେ ଗୋଟେ ମାନେ ଦାଇ ସବୁ ତା ପାଇଁ, ଆମେ ହିଁ ଥାଏ କେବଳ, ଆମେ ଜାଣୁ ଜାଣୁ ମରଣ ମୁହଁକୁ ଆମେ ନିଜେ ନିଜ
ଆମ ଆଇସ ଆମର ଯୋଉ ଷାଠିଏ ବର୍ଷ ଆମ ଜେଜେ ବାପା ଜେଜେ ମା ଶହେ ବର୍ଷ ନାକେ ଆଜି ବସିଛନ୍ତି କିନ୍ତୁ ଆମେ ଆଜି ଯୋଉ ଏଠି ଷାଠି ଷାଠିଏ ବର୍ଷ ଚାଳିଶ ବର୍ଷ ଆୟୁଷ ପାଇଁ ଆମେ ହିଁ ଆମେ ଦାଏ। ଆଉ ଆମେ ବି ଆମ ପିଲାଙ୍କୁ ଏଇ ଶିକ୍ଷା ଆମେ ଯେହେତୁ ପୂର୍ବେ ତ ଅବସ୍ଥାକୁ ଆମେ ଉପଭୋଗ କରିଚେ ଆମ ବାପ ତାଙ୍କ ମା ଆମକୁ ଶିଖେଇଥିଲେ, ଏମତି ଖାଇବ ସେମତି, ହଳଦୀ ଗୋଟେ ଗୋଟେ ଜିନିଷ ବନ୍ଧୁ ତୁମେ କୁହ? ହଳଦୀ ଗୋଟେ ଜିନିଷ ଆମେ ଲଗେଇବା କେମତି ଭୁଲି ଯାଇଛେ ଦେହରେ।
ହଁ ହଁ ହଁ। କିନ୍ତୁ ନାଇଁ ଷ୍ଟିକେମଜଉଛି କିନ୍ତୁ ମୁଁ ବାହାଘର ପରେ କଣ୍ଟିନିଉ ଯେ, ମୋ ବାହାଘର ପରେ କିନ୍ତୁ ମାନେ ସବୁ ଦିନ ଗାଧୋଇେଇଲା ପରେ ଆମେ ଦି ଯା ଆମେ ସବୁବେଳେ କିନ୍ତୁ ହଳଦୀ ବ୍ୟବହାର କରୁ ଆମ ଛୁଆଙ୍କୁ ଲଗେଇଦଉ। ସବୁ ସବୁବେଳେ। ସେଇ ଜିନିଷଟି ଆମର ଅଛି ସେଇଟା କିନ୍ତୁ ଆମେ ଆଜି ଯାଏ କରନ୍ତି ଆମ ଶାଶୁ ବି ଲଗାନ୍ତି। ଆମେ ଦି ଯା କରୁ। ଯା ହଉ ବାନ୍ଧବୀ ଆପଣଙ୍କର ମାନେ ସୁମତାମତ ଆଜି ଏତେ ବହୁତ ଭଲ ଲାଗେ ଲାଗିଲା ଆପଣଙ୍କ ସହ କଥା ହେଇ। ଅତ୍ୟନ୍ତ ଖୁସି ଲାଗିଲା ଆପଣଙ୍କ ସହ ଆଉ ଆନନ୍ଦ ବି ଲାଗିଲା ମତେ ବହୁତ୍। ଆଉ ଆପଣ ଏମିତି ଟିକେ ସମୟ ବାହାର କରି ଆଉ କେତେବେଳେ ଟିକେ ମତେ କରୁଚିନ୍ତି। ଫୋନ କରନ୍ତେ ଆମେ ପୁଣି ଟିକେ ଆଉ ବାର୍ତ୍ତାଳାପ ଟିକେ ଅଧିକ କରନ୍ତେ। ଆଉ ଟିକେ ଆଲୋଚନା ବି କରନ୍ତେ ଆଉ ପରସ୍ପରକୁୁ ବି ଆଉ ଟିକେ ଭଲସେ ଜାଣନ୍ତେ। ଆଉ କେତେବେଳେ ଟିକେ ସୁବଧା ସେ ପାଇଁ ମତେ ଟିକେ ମନ ପକେଇବେ ମୁଁ ବି ଆପଣଙ୍କୁ ଟିକେ ମନେ ପକେଇବି ଆଉ ଟିକେ ଆମେ ଭଲସେ ଆ ଟିକେ ବାର୍ତାଳାପ କରିବା ଏ ବିଷୟରେ।
ହଉ ହଉ ମତେ ବି ଭଲ ଲାଗେ। ମତେ ବି ବହୁତ ଭଲ ଲାଗିଲା ତୁମ କଥା ବହୁତ ଖୁସି ଲାଗିଲା ମୁଁ ଆଜି କେତେ କେତେ ସୁନ୍ଦର କଥା ଟେ ଶିଖିଲି ଜାଣିଲି ଗୋଟେ ଦି ଜଣ ଭିତରେ ଆଲୋଚନା ଚାଲିଲା ମତେ ବି ବହୁତ ଆନନ୍ଦ ଲାଗିଲା।
ଆଜ୍ଞା।
ତ ମାନେ ଏ ବ୍ୟସ୍ତ ଜୀବନ ଭିତରେ ଇଏ ବି ବହୁତ ଭଲ ଲାଗିଲା ଟିକେ। ଦୁଃଖ ସୁଖ ଟିକେ ବାଣ୍ଟି ପାରିଲେ ହେଲା।
ଆଜ୍ଞା ଆଛା ମୁଁ ଏବେ ବର୍ତ୍ତମାନ ରହୁଛି।
ହଁ ନମସ୍କାର।